ହେଲା
ହେଲୋ।
ହଁ ଭଲ ଅଛନ୍ତି ହଁ ନମସ୍କାର।
ଶୁଭ ସକାଳ।
ହଁ ଶୁଭ ସକାଳ। ଆଉ ଭଲ ଅଛନ୍ତି।
ଥିଲେ ହଁ ଆଜ୍ଞା ମୁଁ ଭଲ ଅଛି। ଆପଣ କେମତି ଅଛନ୍ତି?
ହଁ ଭଲ ଅଛି ଆଉ।
ଆଉ ଘରେ ସବୁ ଭଲ ଅଛନ୍ତି।
ହୁଁ ଘରେ ସବୁ ଭଲ ଅଛନ୍ତି ଆପଣଙ୍କର?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ହଁ।
କିଛି ଖାଇଲେ ଜଳଖିଆ।
ହଁ ଜଳଖିଆ ହେଲାଣି ଆଉ। ଉପମା ଏ ସବୁ ଟିକେ ଘରେ ତିଆରି କରିଥିଲେ ତ। ଉପମା ଘରେ ତିଆରି କରିଥିଲେ ତ ସେଇଟା ଟିକେ ଖାଇଦେଲି ଆଉ।
ହୁଁ ହୁଁ। ଆଉ ଆଜି ଆପଣଙ୍କ ଅଞ୍ଚଳରେ ବର୍ଷା ହଉଛି ନା ନାହିଁ।
ନାଇଁ ନାଇଁ ବର୍ଷା ଆଉ ହଉନାଇଁ। ଆଉ ଆଜି ତ ସୋମବାର ଟା ନା ମନ୍ଦିର ପନ୍ଦିର ଯାଇଥିଲେ ନା ନାଇଁ?
ହଁ ଯାଇଥିଲି ଆଜି ଯାଇକି ଆସିଲିଣି ଶିବ ମନ୍ଦିରକୁ ଟିକେ ଯାଇଥିଲି। ସଖାଳେ।
ଆଁ ହଁ।
ପୁଛାପୁଛି କରିକି ଆସିଲି ଘରେ ତ ଘରେ ଆସିକି ବସିଥିଲି ଆଉ।
ହଁ ହଁ
ମାନେ ତମ ଅଞ୍ଚଳରେ ମାନେ ସେଁ କେତେଟା ସେମିତି ମାନେ ଶିବ ମନ୍ଦିର ଏମତି ତି ଅଛି।
ମୁଁ ଏଇଠି ଅଛି ପାଞ୍ଚ ଛଅଟା ଖଣ୍ଡେ ଆଖପାଖରେ କା ଅଛି। ଟାଉନ୍ରେ।
ଅଁ ହଁ ମାନେ ଟାଉନ୍ରେ। ଆମର ଅଛି ଦିଟା ଅଛି। ଖାଲି ଆମ ଆମ ଗାଁ ଗାଁ ଟା ନା ଗାଁ ଟା ତ ଦୁଇଟା ଖାଲି ଅଛି ହଁ ଗାଁ ଜାଗା ଟା ହଁ
ଆମର ଏଇଟା ସହରଟା ତ ଅ ଅଛି ଚାରି ପାଞ୍ଚଟା ଖଣ୍ଡେ ଆଉ ହୁଁ ହୁଁ ବହୁତ୍ ମନ୍ଦିର ଗୁଡ଼ାକ ଅଛି ଆମ ଏଠି ଶିବ ମନ୍ଦିର ବି ଅଛି। ତାପରେ ଦେବୀ ମନ୍ଦିର ଗୁଡ଼ାକ ବି ଅଛି।
ମାନେ ଲୋକମାନେ ମନ୍ଦ୍ଯ ବହୁତ ମାନେ ଯାଉଥିବେ ତ ମନ୍ଦିରରେ।
ହୁଁ ହୁଁ ବହୁତ ଭିଡ଼ ଖାଉଛନ୍ତି। ସବୁ ମନ୍ଦିରରେ ବି କଣ ପୂଜା ଫୂଜା ହେଲେ। ଯୋଉ ମନ୍ଦିରରେ ଯୋଉ ପୂଜା ହଉଥିବ ସେ ମନ୍ଦିରରେ ଭିଡ ଥାଉଛନ୍ତି। ସମୋ ବାରଟା ତ ଶିବ ମନ୍ଦିରରେ ଭିଡ଼ ରହିବେ। ମଙ୍ଗଳବାରଟା ତ ଦେବୀ ମନ୍ଦିର ଗୁଡ଼ାକରେ ଭିଡ଼ ରହିବେ। ସେମିତି ବାର ଅନୁସାରେ ଯୋଉ ମନ୍ଦିରର ଯୋଉ ପୂଜା ହଉଛି ଯୋଉ ବାର ଦେଖିକି ଆଉ।
ହଁ ହଁ ଆମ ଗାଁ ର ମଧ୍ୟ ବି-ଭିଡ଼ ଭିଡ଼ ରହୁଛନ୍ତି ଅଁ ପ୍ରାୟ ଏଗାର ଆଟା ବାରଟା ସେମିତି ମାନେ ସକାଳ ର ସେତିକି ଯାଇ ମାନେ ଭିଡ଼ ରହିବେ। ତାପରେ ତ ଆଉ ମାନେ ସେତେ ଆଉ ଦେଖି ଦେଖି ହୁଏ ନାହିଁ ଆଉ
ଭଲ ଦର୍ଶନ ହଉଥିବ ତାହେଲେ ଆଉ।
ହଁ ଦର୍ଶନ ତ ଭଲ ହଉଛି।
ମ ଏ ପଟେ ତ ଭିଡ଼ ବହୁ ତୁ। ଭିଡ଼ ଯୋଗୁଁ ଟିକେ ଦର୍ଶନ ମିଳିବା ଟିକେ କମ୍।
ମାନେ ଟିକେ ସମୟ ଲାଗ୍ ବ ଆଉ ଜଗେ ଜଗି ଜଗି ନେ
ହୁଁଁ ଲାଇନ୍ ଲାଗିକି ରହିବାକୁ ପଡୁଛି ଆମ ଏପଟେ ବହୁତ ଭିଡ ଆଜି ସମୋ ବାରଟା ତ ମନ୍ଦିର ଟା ବହୁତ୍ ଭିଡ ଥିଲେ ସକାଳେ ଯାଇ ଥିଲି ଆଠଟାରେ ନଅଟା ହେଇଗଲା ଗୋଟେ ଘଣ୍ଟା ଲାଇନ୍ କା
ଅଁ ହଁ
ହୁଁ ଆଉ ଆପଣ କଣ ପଶୁ ପକ୍ଷୀ କିଛି। ପାଳନ କରୁଛନ୍ତି ନା କଣ।
ପଶୁ ପକ୍ଷୀ ମାନେ ହଁ ପଶୁ ପକ୍ଷୀ ମାନେ ଘରେ ଏମିତି ଅଛି ଗାଈ ଉହୁଁ
ଆଜ୍ଞା ଗାଈ ରଖିଛନ୍ତି ତାହେଲେ। ଗାଈ ପାଳନ କରିବାକୁ ଭଲ ପାଆନ୍ତି ଆ
ହଁ ଘରେ ତ ମାନେ ହଁ ବାପା ତ ରଖିଛନ୍ତି ଘରେ ଗାଈ। ତୋ ଗାଈ ମାନେ କ୍ଷୀର ପୀର ମାନେ ଏସବୁ ମଧ୍ୟ ମିଳିଯାଉଛି। ଆଉ ଯୋଉ ଆମର ହଳ ମାନେ ଏ ଯୋଉ ଆମର ଇଏ ଚାଷ ପାସ ପାଇଁ ହଳପ। ହଁ ହଳ ପଳ ପାଇଁ ମୋତେ ଅ ହେଇଯାଉଛି ଆଉ। ଓ କ୍ଷୀର ପିର ମାନେ ଏମିତି ସବୁ ତ ମିଳିଯାଉଛି। ହଁ।
କ୍ଷୀର ବି ବିକ୍ରି କରୁଥିବେ ଛେନା ଦହି ସବୁ କାଢୁଥିବେ ଆ
ହଁ।
ଭଲ ଗାଈ ଚାଷ।
ଛେନା ମାନେ ଆମର ମାନେ ଏବେ ଯୋଉ ନୂଆ ରେ ଗାଈ। ଏଟା ଯୋଉ ଉଁ ଏ ମାନେ ଛୁଆ ଟା ହବ ମାନେ ଦି ତିନି ଦିନ ଅ ଏମିତି। ଗାଈ ତ ଆମର ଅଛି ମାନେ ଗୋଟେ କୋଡିଏଟା। ଖଣ୍ଡେ ହବ ଅଛେ।
ଆଜ୍ଞା।
ହଁ। ଅଛି ଆଉ ମ ଇଏ ମାନେ ଗୋବର ଖତ। ହଁ। କ୍ଷୀର ମାନେ ବର୍ଷ ସାରା ମାନେ କ୍ଷୀର।
ହଁ ଗୋବର। ତ ଖ ପାଇଁ ହେଇ ଯାଉଥିବ ଆଉ ଭଲ ନା ସେ ଗୋବର ଦ୍ଵାରା କେତେ ଖତ ହଉ ଉ ଚାଷ ଫାସ କୁ ନାହିଁ।
ହଁ ଜମିରେ ମାନେ ନେଇ ଥାଉଛ ନା ଆମର ଜମି ଆଉ ଲୋକମାନେ ବି ନେଇଯିବେ।
ଆଜ୍ଞା ଆଜ୍ଞା।
ମାନେ ଜମିରେ ପକେଇବା ପାଇଁ ପକେଇଲେ ଭଲ ନା।
ହଁ ଭଲ ଅଛି ଏଇଟା ଭଲ ଖତ ଟା। ଗୋବର ଗଛ ପଛ ଫୁଲ ଗଛ ଗୁଡାକରେ ବି ତାହା ଲଗେଇବ ଭଲ ଗଛଟାରେ ଫୁଲ ଗଛଟାରେ ବି। ଗୋବର ଖତ ଦବ ଗଛ ଟା ବହୁତ ଭଲ ହବ ଫୁଲ ଫଳ।
ହଁ ହଁ ହଁ ହଁ। ମାନେ ଫୁଲ ଗଛ ଏ ଯାକ ଆପଣ ଲଗେଇ ଥାଉଛନ୍ତି ବୋଧେ।
ହୁଁ ହଁ ଗୋଲାପ ଫୁଲ।
ହଁଁ ହଁ।
ସେଇ ଗଛଟାରେ ଗୋବର ଖତ ବହୁତ କୁହନ୍ତି। ଗଛ ଟା ବଞ୍ଚିଯାଏ।
ହଁ ମାନେ ବହୁତ କାମ ତ ଦିଏ ଗୋବର ଖତ ଟା।
ଉଁ ଉଁ। ମୁଁ ଯାଇଥିଲି ବହୁତ ଲଗେ କେତେ ଟା ଜିନିଷ ମିଳୁଛି ଆମମାନଙ୍କୁ ଆଉ। ଆପଣ ବଢିଆ ତାହେଲେ ଗାଈ ଚାଷ କର
ଏବେ ଆମ। ଗାଁ ଗାଁ ରେ ଖାଲି ଗାଈ ଗୁଡାକ ମାନେ ଦେଖିବାକୁ ମିଳୁଛି ଆପଣଙ୍କ ଅଞ୍ଚଳରେ ମାନେ ତ ଏମିତି ଗାଈ। ପାଳନ ସେତେ କରୁଚ
ହଁ ଏତେ ନୁହଁ ଏମିତି ଗାଁ ଗୁଡାକରେ ସେଗୁଡାକ ବହୁତ ହୁଏ। ଆମ ଏ ସହରରେ ଏତେ କିଛି ନାହିଁ।
ହଁ।
ତ ଏଇ ଗୋବର ଫୋବର ମିଳିବାଟା ଟିକେ କଷ୍ଟ ପୂଜା ପାଠ ଦିନ ଆମ ଏପଟେ। ଗାଁ ଜାକ ମାନଙ୍କରେ ବହୁତ ଭଲଗୋବର ଗୁଡାକ ମିଳେ ପୁଛାପୁଛି, ଲିପାଲି ପି କରିବା ପାଇଁ ପୂଜା ଦିନ ଦିନଟାରେ ଆମ ଏପଟେ ଖୋଜିଲେ ବି ମିଳେନି। ଗାଈ ଏତେ କିଛି ଦେଖା ଯାଆନ୍ତିନି।
ହଁ ଗାଈ ମାନେ ପାଳନ ମଧ୍ୟ କରିବା କଥା। ଯାହାକି ଆମକୁ ମାନେ ବହୁତ ସାହାଯ୍ୟ ମିଳୁଚି ନା।
ଯାହା ଘରେ ଅଛି ତାଙ୍କ ଘରେ ଭଲ ନା ଆଉ ଗାଈଟା ଥିଲେ ବହୁତ ଭଲ।
ହଁ। ମାନେ ତାଙ୍କ ଉପରେ ମାନେ ଆମେ ନିର୍ଭର ବହୁତ କିଛି ଜିନିଷ ଆମକୁ ମିଳୁଛି। ପିଇବା ପାଇଁ କ୍ଷୀର ମଧ୍ୟ ମିଳୁଛି। ମାନେ ଗାଈ କ୍ଷୀର ଟା ଭଲ ନା ଛୁଆ ମାନେ ମାନେ ଖାଇବା ପାଇଁ ମଧ୍ୟ।
ହୁଁ ହୁଁ ହୁଁ ଆମର ଏପଟେ ତ ବିକ୍ରି ହୁଏ। ବୋଟଲ ବୋଟଲ କରିକିରି ବିକନ୍ତି ଆଡ଼େ ପ୍ୟାକେଟରେ କିଣି ଆଣନ୍ତି। ଯାହାର ଗାଈ ଅଛି ତାକୁ ବହୁତ ଭଲ ପାଖାପାଖି ଆରାମସେ ମିଳି ଯାଉଥିବ। ହୁଁ କାହିଁକି ନା ସବୁ ବିଶାକ କ୍ଷୀରଟା ଥାଏ ଖାଣ୍ଟି କ୍ଷୀରଟା କୋଉଠି ମିଳୁଛି ଗାଈ ଜା ଘରେ ଥିବ ତାଙ୍କର ଘରେ। ଆଉ। ଆମ ଏପଟେ ତ ଏତେ ମିଳିବନି ତ ଆମେ ସବୁ ପ୍ୟାକେଟ୍ ପ୍ୟାକେଟ ନେଇକି ପଳେଆସୁ ଆଉ। କଣ ଦରକାର ପଡିଲା କ୍ଷିରି ଫିରି କରିବାକୁ ପିଠାପଣା। ପୂଜା ପାଠ ଦିନ ଆମେ ସବୁ ପ୍ୟାକେଟ୍ କିଣିକି ଧରି ପଳେ ଆସୁ ଆଉ।
ଏ ଶୁଦ୍ଧ ଗାଈ କ୍ଷୀରଟା ମାନେ ବହୁତ କମ ମିଳୁଥାଏ।
ନା ବା।
ନା ତମ ନା ହଁ।
ଆପଣଙ୍କ ଗାଁ ଗୁଡାକ ବହୁତ ଭଲ ସେଇଆଡେ ସବୁ ସୁବିଧାରେ ମିଳ
ହଁ ମାନେ ସବୁ ସୁବିଧାରେ ମିଳି ଯାଉଛି।
ଆଜ୍ଞା। ପକ୍ଷୀ କିଛି ରଖିଛନ୍ତି ଆଉ। ଯେମିତିକି ମିଟୁ, ସୁୁହା। ଆଉ କିଛି କିଛି ଚଢେଇ ଗୁଡାକ।
ହଁ ସେଇଟା ଯାକ ତ ମାନେ ପୋଷିବା ପାଇଁ ଘରେ ରଖିବା ପାଇଁ। ତ ଆମର ଓଡିଶାରେ ମାନେ ସରକାର। ଟା ମାନେ ଇଏ କରା ହେଇ ଯାଇଛି ନା।
ହୁଁ ହୁଁ ସେଇଟା ଲୁଚେଇକିି ଏକା ରଖିବାକୁ ପଡେ ତାକୁ ହୁଁ ହୁଁ।
ମାନେ ହେଲେ ମଧ୍ୟ ଲୋକମାନେ ମାନୁନାହାନ୍ତି ଆଉ ମାନେ ଗୁଟେ। ଆଜାଦ ପକ୍ଷୀ ଟା ତାକୁ ମାନେ। ପିଞ୍ଜିରା ରଖିବ ଘରେ ସେ ସେ କଉ ଜିନିଷ। ଉଲେନ ହଁ।
ଆପଣଙ୍କ ଗାଁ ଜାଗା ମାନକରେ। ମାଛ ଗୁଡାକ ବି ଚାଷ ହଉଥିବ ଯାହା ଲାଗୁଛି ଆଉ।
ହଁ ମାଛ ଗୁଡାକ ହଁ ବହୁତ ହଉଛି ମାନେ। ପୋଖରୀ ଗୁଡାକ ମଧ୍ୟ ଅଛି ଦଶ ଦଶ, ବାରଟା ସେମିତି ପୋଖରୀ ଅଛି।
ଆଜ୍ଞା ଆଜ୍ଞା ତାହେଲେ ମାଛ ଚାଷଟା ବି କରୁଥିବେ ଆଉ।
ମାଛ ଚାଷ ଟା ଆ-ଆମ ହଁ ହଁ କରୁଛନ୍ତି ଲୋକେ। ଆମର ତ ସେମିତି କିଛି ନାହିଁ ମାଛ ଚାଷ ମାନେ ସେମିତି। ମାନେ ଏମି ତି ମାନେ ଯେବେ ଧ-ଧରିବେ ଯେମିତିକି ନୂଆଖାଇ।
ହଁ ହଁ। ହଁ ହଁ ହଁ ପର୍ବଟା ସେଇଟା ଗୋଟେ ନୂଆଖାଇ ବର୍ଷକୁ। ବଡ଼ ପର୍ବଟା ବୋଧେ ଆଉ।
ହଁ ମାନେ ସେମିତି ପର୍ବପର୍ବାଣି, ଯାତ୍ରା ଏମିତି। କଣ କଣ ହୁଏ ନା ଆମ ଗାଁ ଗାଁରେ ହଁ ସେ ସମୟରେ ମାନେ ପୋ ପୋଖରୀରୁ ମାଛ ଧରାଯାଏ ଆଉ। ଧରିଲା ପରେ ଯା ଖାଲି ଆମ ଗାଁ ଲୋକ କିଣି କିିଣିକି ମାନେ ଆଣିଥାଉ ଆଉ।
ହୁଁ ହୁଁ ହୁଁ ହୁଁ ହୁଁ ଭଲ ଫ୍ରେଶ ମାସ। ମାଛ ଗୁଡ଼ାକ ସେଇଠି ପାଉଥିବେ ଆଉ।
ହଁ ଉଁ ଭଲ ମାସ ଯାକ ଆଉ। ମାନେ ଫ୍ରେଶ ମାନେ ଧରିଲେ। ତାପରେ, ସକାଳେ ତ ଧରିବେ। ଧରିଲା ସାଙ୍ଗେସାଙ୍ଗେ ତ ବିକିଦେବେ ଆଉ ବିକିଲା ପରେ ଧରିକି ଆଣେଇବା କଥା ଆଉ।
ହେଲେ ଆପଣଙ୍କ ଗାଁ ଜାଗା ଗୁଡାକରେ ମୋବାଇଲ ର ନେଟୱାର୍କ ଯାକ ଭଲ ଚାଲୁଚି। ନା କିଛି ଅସୁବିଧା ରହିଥାଉଛି?
ନେଟୱାର୍କ ଟା ଗାଁ ରେ ଟିକେ ହଁ ଟିକ୍ ଟିଏ ସେଇଟା ଟିକେ ଅସୁବିଧା ରହୁଚି। କାଇଁକିନା ଏମିତି ବର୍ଷା
ହଁ ସେ ସେ ଏରିଆ ଗୁଡ଼ାକରେ ଟିକେ ବର୍ଷା ଗୁଡ଼ାକ ହେଲେ ନେଟୱାର୍କ ଟିକେ ଆସେନି ତ।
ହଁ ସେଇଟା ଟିକେ ଅସୁ
ଫନ ଫନ ଦେଖି ପାରୁଛନ୍ତି ନା? ସେମିତି କି ଯୋଗିଥାଉଚନ୍ତି ନେଟ ବୁକ।
ନା ନା ଏମିତି ଖାଲି ବର୍ଷା ପର୍ଷା ଟିକେ ମାନେ ଛାଡିଲେ ଯାଇକି ମାନେ ଭଲ ନେଟ ଟା ଟିକେ ଆସିବ ବୋଲିକିନା ଜଗିଥାଉ ତୁ ଖାଲି ଟିକେ ଆଉ।
ବର୍ଷା ଦିନ ଟା ହେଲେ ବହୁତ୍ ହଇରାଣ ହଉଥିଲେ ନାଇଁ। ଫୋନ ଫାନ କିଛି ଦେଖି ପାରୁନଥିବେ ହୁଁ ହୁଁ।
ଓ ହୋ ମାନେ ଟିକେ ଅସୁବିଧା ରହୁଚି ଆଉ।
ଆଉ ବିଜୁଳି ରବି କିଛି ଅସୁବିଧା ରହୁ ଥିବ ତାହଲେ ବର୍ଷା ଦିନଟାରେ। ପୁରା କଟ ହେଇକି ଯାଉ ଥିବ ନାହିଁ।
ହଁ ଆଉ ଗାଁ ଜାଗା ଟା ନା ଆମର ଯଦି ସେମିତି ଯଦି ବର୍ଷା ହବ ବିଜୁଳି ମାନେ ହବ କରେଣ୍ଟ ଟା କାଟିଦେବେ ମାନେ ଆଉ ଗୋଟେ ଦିନ ଦିନ ଏମତି ଆସିବ ନାଇ।
ହୁଁ ଗାଁ ଗୁଡାକରେ ଠିକ ସେମିତି ବା ସେଇଟା ଅସୁବିଧା ନେଟୱାର୍କ ଟା। ବିଜୁଳିଟା ସେଗୁଡ଼ାକ ବହୁତ ପ୍ରୋବ୍ଲେମ୍।
ହଁ।
ତ ଟିକେ ପ୍ରୋବ୍ଲେମ ହେଇଥାଉଚି ସେଥିପାଇଁ।